ମୁଁ।
ନମସ୍କାର।
ସାର୍ ନମସ୍କାର ସାର୍।
ଭଲ ଅଛନ୍ତି?
ଆଜ୍ଞା ସାର।
ଆଉ ଆପଣଙ୍କ ତ ଗଞ୍ଜାମ। ଦଣ୍ଡ ନାଟ ବିଷୟରେ ଆପଣ ଜାଣିଚନ୍ତି କି ନାଇଁ?
ହଁ ସାର୍।
ଗଞ୍ଜାମରେ ଦଣ୍ଡନ ନାଚ ପ୍ରସିଦ୍ଧ ପରା।
ହୁଁ।
ହୁଁ ଗଞ୍ଜାମ ଛଡା ଆଉ କୋଉ କୋଉ ଅଞ୍ଚଳରେ ଦଣ୍ଡନାଚ ହୁଏ ସାର୍?
ଏଇ ବୋଧେ କନ୍ଧମାଳରେ ହୁଏ, ଟିକେ ନୟାଗଡରେ ଟିକେ ହୁଏ। ଏଇ ପାଖାପାଖି ହେତିକି ହୁଏ। ଆଉ କୋଉଠି ନାଇଁ।
ନାଇଁ ହୁଏ ଗଞ୍ଜାମ ଆଉ ଗଜପତିରେ ହୁଏ। ଗଞ୍ଜାମ ଗଜପତି ଏଇଠ କନ୍ଦମାଳ। ଆଉ ଆମର ହଁ। ବୋହୁତ
ହେୟାର ସାର ମିଟି, ଇତି, ନିୟମ କଣ ସବୁ ଅଛି?
ଆପ ମା ଗଞ୍ଜାମ ଅଞ୍ଚଳରେ ତ ଆ ଯୋଉ ଦଣ୍ଡନାଟ ତାପ କୂଅଁ କନ୍ଧମାଳ ବା ଯୋଉ ଅଞ୍ଚଳର ଦଣ୍ଡନାଟ ଠାରୁ ପୁରା ଭିନ୍ନ ଧରଣର। କିନ୍ତୁ ଅରିଜିନା ହୋଉଜି ବା ତାର ମାନେ ଯୋଉ ମୂଳ ଦଣ୍ଡନାଟ ର ଆବିର୍ଭାବ ହୋଉଚି ଆ ଅଞ୍ଚଳ ହୋଉଚି ଗଞ୍ଜାମ। ଗଞ୍ଜାମ ବହୁତ ମାନେ ଯୋଉ ଦଣ୍ଡନାଟର ବହୁତ ନୀତି ନିୟମ ଅଛି। ନୀତି ନିୟମ ଧର୍ମୀ ଏକ ଲୋକ ନୃତ୍ୟ ହୋଉଚି ଏ ଆମର ଦଣ୍ଡ ନାଚ। ଅନ୍ୟ ଲୋକ ନୃତ୍ୟ ଠାରୁ ଦ ଗଞ୍ଜାମରେ ପ୍ରଚଳିତ ଦଣ୍ଡ ନୃତ୍ୟ ଆ ମାନେ ଉ ସମ୍ପୂର୍ଣ୍ଣ ମାନେ ନୀତି ନିୟମ ଧର୍ମୀ। ଯାହାକୁ ଆମେ କହିବା ବୋହୁତ ପ୍ରଥା ଆଉ ଚଳଣିକୁୁ ଆଧାର କରି ଆ ସେ ଯୋଉ ଦଣ୍ଡ ନାଚ। ଯୋଉମାନେ ଅଦ ଦନ୍।
ଚାର ଗୋଟେ ତେର ଭୁଗୁ ତେରି କଣ କୁହନ୍ତି ମାନେ ସେ ତେର ଜଣ ଥିବେ ନା?
ଦଣ୍ଡ ନାଚରେ ଯୋଉମାନେ ନାଚ କରନ୍ତି ସେମାନ ଙ୍କୁ ଭକ୍ତା କୁହାଯାଏ ଭକ୍ତା। ତେର ଜଣ ଭକ କ୍ତା ଥାନ୍ତି ଜଣେ ପାଟ ଭକ୍ତା ଥାଏ। ଏ ଏଇ ବିଶେଷ କରି ଦଣ୍ଡନାଚର ଦେବତା ହୋଉଚନ୍ତି ଆମର ଶିବ ଆଉ କାଳୀ। ଶିବ ଆଉ କାଳୀ ଙ୍କୁ ଆଧାର କରି ନାଚ ହୁଏ, କିନ୍ତୁ ଯୋଉ ଦଣ୍ଡ ନାଚରେ ଯିଏ ସେ କାଳୀଙ୍କୁ ଧାରଣ କରି ଅ ମାନେ ବିଭିନ୍ନ ଗ୍ରାମ ବିଭିନ୍ନ ମାନସିକ ଧାରୀ ମାନଙ୍କ ଘରକୁ ଭ୍ରମଣ କରନ୍ତି। ଆଉ ଏମାନେ ବହୁତ ଶୁଦ୍ଧପୁତ ଭାବରେ ରୁହନ୍ତି। ଅ ବ୍ରାହ୍ମଣ ଭଳି ପଇତା ଧାରଣ କରନ୍ତି। ଆଉ କୌଣସି ପ୍ରକାର ଓ ଅଧିକର କାର୍ଯ୍ୟ କରନ୍ତି ନାହିଁ ଖାଦ୍ୟ ଖାଆନ୍ତି ନାହିଁ। ହ ଦଣ୍ଡ ନାଚ ର ବିଭିନ୍ନ ବିଭାଗ ଅଛି। ଜାଣିଛନ୍ତି କି ନା
କଣ କଣ ସେଥିରେ କଣ କଣ ବିଭାଗ ରହିଚି ଏଥିରେ
ପ୍ରକାର ବିଭାଗ ରହିଚି ଯେ ଆମ ବିଶେଷ କରି ତ ମାନେ ସାହିତ୍ୟିକ ଦୃଷ୍ଟିକୋଣରୁ ବିଚାର କଲେ ଦଣ୍ଡନାଚ ପାଞ୍ଚ ପ୍ରକାର କିନ୍ତୁ ଯଦି ଆମେ ଏମିତି ଦେଖୁଛେ ଗାଁରେ ଗାଁ ଗହଳିରେ ଆମେ ଯୋଉ ଦେଖୁଚେ ଏ ବିଶେଷ କରି ସେଇ ତ ଖାଲି ଧୂଳି ଦଣ୍ଡ ହଉଚି ଆଉ ଓ ଅଗ୍ନି ଦଣ୍ଡ ଆ ଆଉ ନାଇଁ ପ୍ରଥମେ ଧୂଳି ଦଣ୍ଡ ତାପରେ ଯାଇକି ଯୋଉ ପାଣି ଦଣ୍ଡ ତାପରେ ଯାଇକି ଅଗ୍ନି ଦଣ୍ଡ ଆଉ କୁହନ୍ତି ବନଦଣ୍ଡ ବୋଲି ଗୋଟେ ଅଛି। ଆଉ
ବନଦଣ୍ଡ ମାନେ ସେଟା କଣ ସାର୍?
ମୁଁ ସେଇଟା ଜାଣିିନାହିଁ କିନ୍ତୁ ବନଦଣ୍ଡ ବୋଲି ଗୋଟେ ଜିନିଷ କଣ ଗୋଟେ ଆମର ସାଇଟ ରେ ଅଛି। ବନ ଦଣ୍ଡ କିନ୍ତୁ ନାହିଁ କିଛି ଖାଲି ଆମର ଧୂଳି ଦଣ୍ଡ
ତାହଲେ ସେଟା ଆଉ ଗୋଟେ ରହିଲେ ଆଉ ଗୋଟେ କଣ ଆଉ ଗୋଟେ ବନ ଦଣ୍ଡ ପରେ
ବନ ଦଣ୍ଡ ଆଉ ଗୋଟେ କଣ ମୋର ମନେ ପଡୁନାହିଁ ଠିକ ସେ। ଆ ଦେଖିବା କିନ୍ତୁ ଦଣ୍ଡ ଏମିତି ଅ ଆମର ଯୋଉ ବୈଶାଖ ମାସ
ବୈଶାଖ ମାସ ପୂର୍ଣ୍ଣମି ନାଇଁ ଆମର ଯୋଉ କଣ ସେ କି ସଂକ୍ରାନ୍ତି ବିଶୁଭ ସଂକ୍ରାନ୍ତିରେ ଶେଷ ହୁଏ। ବିଷୁବ ସଂକ୍ରାନ୍ତି ପୂର୍ବରୁ ପନ୍ଦର ଦିନ ଅ ଆରମ୍ଭ ଚଉଦ ଦିନ ଆରମ୍ଭ ହୁଏ ପୂର୍ବରୁ ଚଉଦ ଦିନ ପୂର୍ବରୁ ଆରମ୍ଭ ହୁଏ ଏଇ ଦଣ୍ଡ ନାଚ ଟା।
ଆଜ୍ଞା ଆଜ୍ଞା।
ଗାଁ ଗାଁ ବୁଲି ପାଠଭକ୍ତା ଭକ୍ତା ମାନେ ବିଭିନ୍ନ ଗାଁ ବୁଲି ଆ ତାଙ୍କର ଯୋଉ ଦଣ୍ଡ ପରିବେଷଣ କରନ୍ତି ଦଣ୍ଡରେ ବିଭିନ୍ନ କେଳା କେଳୁଣି ବା ଯୋଉ ଆମର ଅ
ସାର୍ ଆମର ସେପଟେ କଣ ହୁଏ ନା ମୁଁ ଟିକେ କହିଦିଏ ତିକେ ଆମର ସେପଟେ ଅ ମାନେ ଦଣ୍ଡ ନାଚ ବାହାରେ କୋଉ ମାନେ ଆମର କୁହନ୍ତି କୁଞ୍ଜା କୁହନ୍ତି। କୋଉ ପୁଞ୍ଚା କେତେ ଦିନ ବାହାରେ ଯଠି ଗୋଟେ ଅଛି ତେର ଦିନିଆ ଆଉ ଗୋଟେ ଅଛି ଅ ଠର ଦିନିଆ ଆଉ ଗୁଟେଅଛି ଏଗାର ଦିନିଆ
ଏବେ ଯୋଉ ହେଇଯାଉଛି ଦଣ୍ଡରେ କଣ ନା ଯୋଉ ପୁଞ୍ଜା ପୁଞ୍ଜା ଯୋଉ ଆମେ କହୁଛେ ତେର ଜଣିଆ ଗୋଟେ ଗୋଟେ ଦଳରେ ତେର ଜଣ ଅତି କମ ରେ ତେର ଜଣ ରହିପାରିବେ ଆଉ ଜଣେ ପାଠଭକ୍ତା ହଁ ହଁ
ତେର ଦିନ ଥିବ ବାହାରିବେ ଗୋଟେ ଗୋଟେ ପାର୍ଟି ନ ଆସିଲା ଆଗୁଆ କି ଏକୋଇଶ ଦିନରେ ପ୍ରତିବଧା ସଂକ୍ରାନ୍ତି କୁ ବାହାରିଏ ଆଉ କିଏ ଥିବ ଅଠର ଦିନ ଥିବ ବାହାରିବ ତ ଏଇ ପ୍ରକାର ହିଁ ବାହାରି ଯାଆନ୍ତି ଆଉ ସେମାନଙ୍କର ସବୁ ନୀତିନୀଦିନ ମାନେ ମୁଁ ଅନ୍ୟ ଦେଖିଲି ଡିଷ୍ଟିକ ରେ ସେମାନଙ୍କର ଅଲଗା ଠା ଅ ଅଲଗା ଗୁଡାକ ସବୁ
ହଁ ଆ ଗଞ୍ଜାମରେ ମାନେ ଆଗରୁ ଦଣ୍ଡ ନାଚରେ ଆ ଯୋଉ ଆମର ଉ କିନ୍ନର ମାନଙ୍କୁ ନଚଉଥିଲେ କିନ୍ନର ଅ ଏବେ ତା ମାନେ ଅସ୍ଲିମଳତା ବହୁତ ଇଏ ହଉଥିଲା ସେ ତାକୁ ବନ୍ଦ କରାଯାଇଛି। ଦଣ୍ଡନାଟର ଯୋଉ ଶେଷ ଦିନଟାକୁ ମେରୁ କୁହାଯାଏ ନା ସେଥିରେ ଅ ସେଠ ମେରୁ ସଂକ୍ରାନ୍ତି ବା ମେରୁ ମଧ୍ୟ କୁହାଯାଏ। ସେଥିରେ ଯୋଉ ପାଠ ଭକ୍ତା ଯୋଉମାନୋନ ସବୁଥିବେ ହଁ କଣା ସଂକ୍ରାନ୍ତି ବି କୁହାଯାଏ ମେରୁ କୁହାଯାଏ ଓଡିଆ ନବବର୍ଷ ବୋଲି କୁହାଯାଏ
ହଁ ମେରୁ ରେ ବହୁତ ମାନେ ଗୋଟେ ଆକର୍ଷଣୀୟ ଜିନିଷ ହୁଏ ଯୋଉଠି ଯୋଉ ଯୋଉମାନେ ପାଟ ଭକ୍ତା ଥାନ୍ତି। ସେମାନେ ଆ ଯୋଉ ଆମର ଦଣ୍ଡରେ ଝୁଲେଇ ଦିଆଯାଏ ତାଙ୍କୁ ଗୋଟେ ବାଉଶ ଯେଉଁଠି ଧୂଆଁ ଗୋଟେ ଜାଗାରେ ଝୁଣା ପଡେ ନିଆଁ ଖ ମାନେ ଖୋଳା ହେଇକି ନି ନିଆଁ ଧାସ ଦିଆ ହେଇକି ସେଠି ତାଙ୍କୁ ଓହଳାଇ ଦିଆଯାଏ ତାଙ୍କ ନାକରୁ ରକ୍ତ ପୋଲା ଯାଇ ତାଙ୍କୁ ଛଡାଯାଏ ଏଇଟା କଣ ଗୋଟେ ପ୍ରଥା ଅଛି ପୁରା ତମର ଗଞ୍ଜାମ ସେପଟେ
ହଁ ହଁ ସେମିତି ସେମିତି କରାଯାଇଛି ଏପଟେ
ହଁ ଆଉ ବହୁତ ଅଞ୍ଚଳରେ ବହୁତ ଆଉ ଫୁଲବାଣୀ ଏଇ ସବୁ ଅଞ୍ଚଳରେ ଯୋଉ ଦଣ୍ଡ ନାଚ ହୁଏ ଏ ଇ ବି ଗୋଟେ ଭିନ୍ନ ଧରଣର ମାନେ ଦଣ୍ଡ ନାଚ
ପଞ୍ଚ ଦଣ୍ଡ ହୁଏ। ପଞ୍ଚଦଣ୍ଡ ପଞ୍ଚଦଣ୍ଡରେ ବହୁ ଆଡୁ ଦଳ ବହୁତ। ମାନେ ଦଣ୍ଡୁଆ ମାନେ ଆସି ଗୋଟେ ଜାଗାରେ ଏକତ୍ରିତ ହୁଅନ୍ତି। ସେଇଠି ନିଜ ନିଜର କଳା ପରିବେଷଣ କରନ୍ତି। ବିଣାକାର ହଉଛି ଦଣ୍ଡୁଆର ମାନେ ଦଣ୍ଡ ଜାତର ମୁଖ୍ୟ ଚରିତ୍ର ବିଣାକାର।
କଳାକାର କଳାକାର ସିଏ କଣ କରିବ ତା କାମ କଣ?
ତା କାମ ସେ ବିଣା ବଜେଇବ ବିଣା ବଜେଇ ଯାଇକି ମାନେ ବିଭିନ୍ନ ଗୀତ ଗାଇବ ଆଉ ଯୋଉ ଗୀତ ଯୋଉ ଗାଆନ୍ତି ଯୋଉ ଦଣ୍ଡୁଆ ମାନେ ଯୋଉ ନାଚ କରନ୍ତି ବିଭିନ୍ନ ଯୋଉ ପରିବେଷଣ କରନ୍ତି ଯୋଉ ତାଙ୍କର ଧୂଳି ଦଣ୍ଡ କରନ୍ତି ସେଇ ସମୟରେ ବିଣାକାର ବିଣା ବଜେଇ ବିଭିନ୍ନ କାହାଣୀ ମାନେ ପରିବେଷଣ କରେ
ଆଚ୍ଛା ଆଚ୍ଛା ଏ ଯୋଉ କାହାଣୀ ଗୁଡ଼ାକ ପରିବେଶଷଣ କରେ ସେଇଟା ସେଇଟା କେବଳ ସାମାଜିକ ଘଟଣାକୁ ନେଇ ପ୍ରସ୍ତୁତ
ହଁ ସାମାଜିକ ଘଟଣା କୃଷି କୃଷି କାର୍ଯ୍ୟ ସାମାଜିକ ଘଟଣା। ଆ ପାରିବାରିକ ଘଟଣା ବିଭିନ୍ନ ଘଟଣା କ୍ରମକୁ ଆଧାର ପୌରାଣିକ ଘଟଣା କ୍ରମକୁ ଆଧାର କରିକି ଏଇ ଯୋଉ ବିଣାକାର ଗୀତ ଗାଏ। ଶେଷରେ ଏ ଏପଟେ ଯାତ୍ରା ହଉଚି କୋଉ ଜାଗାରେତ ଯାତ୍ରା ହଉଚି ମାନେ ସରିଗଲା ପରେ ଚାକୁତ ଆମେ ଦଣ୍ଡ ଯାତ୍ରା ବୋଲି କହୁଚେ କିନ୍ତୁ ଦଣ୍ଡଯାତ୍ରା ଯେତେବେଳେ ରାତିରେ ଅଗ୍ନି ଦଣ୍ଡ ସରିଯାଉଚି ଅଗ୍ନି ଦଣ୍ଡ ସରିଗଲା ପରେ ମା ପ୍ରସନ୍ନ ହେଲା ପରେ ଆ କୋଉ ଜାଗାରେ ଆଧୁନିକ ଯାତ୍ରା ହଉଚି। ଆଧୁନିକ ଯାତ୍ରା ଦଳ ମାନେ ଆସି ଆଧୁନିକ କାହାଣୀ ପରିବେଷଣ କରୁଚନ୍ତି ଯାତା ସେଗୋଟେ ମୁଖ୍ୟ ଆକର୍ଷଣ ହେଇଯାଉଚି। ଜାଣିଚନ୍ତିକି ନାଇଁ?
ହଁ ହଁ।
ସେଥିରେ ମଧ୍ୟ ଅଶୀଳତା ବହୁତ୍ ରହୁଚି। ଯୋଉଟାକି ମାନେ ଅନେକ ଅଞ୍ଚଳରେ ତାକୁ ମଧ୍ୟ ବିରୋଧ କରାଯାଉଛି। ଓଡ଼ିଶାର ପ୍ର ମାନେ ପ୍ରତ୍ୟେକ ପ୍ରାନ୍ତରେ ମାନେ ବିଭିନ୍ନ ପ୍ରକାର ଲୋକ ନୃତ୍ୟ ଲୋକ ବାଦ୍ୟ ଲୋକ ଗୀତ ଏସବୁ ର ଅଛି କିନ୍ତୁ ବିଶେଷ କରି ମାନେ ଗଞ୍ଜାମ ଅଞ୍ଚଳରେ ଏ ଲୋକ ନୃତ୍ୟ ଲୋକ ଗୀତ ଲୋକ ନାଚର ପ୍ରାଦୁର୍ଭାବ ବର୍ତ୍ତମାନ ମଧ୍ୟ ମାନେ ଦେଖାଯାଏ ଆଉ ଆଧୁନିକତାର ଏତେ ପ୍ରସାର ପ୍ରଚାର ହେଲେ ମଧ୍ୟ ଯୋଉ ଗଞ୍ଜାମ ଅଞ୍ଚଳର ଲୋକମାନେ ଲୋକ ନୃତ୍ୟ କୁ ଆ ଲୋକ ଗୀତକୁ ବିଶେଷ କରି ଛାଡ଼ିପାରି ନାହାନ୍ତି ଏବେ ପର୍ଯ୍ୟନ୍ତ।
ଆଜ୍ଞା ସାର୍ ମୟୂରଭଞ୍ଜାରରେ ବି ଅଧିକ କଳାକାର ବାହାରନ୍ତି ସେଥିପାଇଁ ପରା କହୁଥିଲେ ସେପଟେ କଳା ଲୋକ ଅଧିକ ରୁହନ୍ତି ବୋଲିକି? ହାଲୋ। ହଁ। ହଁ ହଁ। ହଉ ତାହେଲେ ହଉ ସାର୍ ଆପଣ